ହାଲୋ ହଁ- ଦିବ୍ୟ ରୂପା?
ହଁ-
କଣ କରୁଚି?
ଭଏସ୍ କ୍ଲିଅର୍ ଆସୁନି ତମର।
ଭଏସ୍ କ୍ଲିୟର୍ ଆସୁନି?
ହଁ- ହଁ ଆସିଲା ଏବେ ଆସିଲା ହଁ ହାଲୋ।
ହଁ।
ହାଲୋ।
ହଁ ଶୁବୁନି?
ହାଲୋ ହଁ -ହଁ ଏବେ ଶୁବିଲା ବା। ହଁ ଏବେ ଶୁବିଲା ହଁ- ହଁ ଆସୁଚି ପା।
କଣ୍।
ମୁଁ ଏବେ ଯାଇଥିଲି ଆମର ତ ଏଇଠି ରଜ ହଉଥିଲା ତ ଯାଇ ଏବେ ଆସିଲି ଆଉ।
ଓ ହ ହରତ୍ ରଜ ସେଲିବ୍ରେଟ୍ -ମୁଁ ଏଇ ବସିଚି ରୋଷେଇ କରୁଥିଲି।
ଆଛା କଉଠି ରହୁଚ?
ହ୍ୟାଲୋ ମୁଁ ଭୁବନେଶ୍ୱରରେ ଅଛି। ଭୁବନେଶ୍ଵରରେ ଏବେ ଅଛି।
ହଁ ଯେ ମାନେ ଭୁବନେଶ୍ୱରରେ କଣ କରୁଚ? କଉଥିପାଇଁ ତ ଜବ୍ ରେ ଅଛି ବୋଲି।
ଆଜ୍ଞା ମାନେ ଏ ଜବ୍ ରେ ମାନେ ପାର୍ଟ ଟାଇମ୍ ଗୋଟେ ଜବ୍ ରେ ଗୋଟେ ଅଛି ଏମତି ପରମାନେଣ୍ଟ୍ ନୁହେଁ।
ଆଚ୍ଛା ଆଚ୍ଛା ତ ଗ୍ରାଜୁଏସନ୍ କରୁଚ?
ଆଜ୍ଞା।
କଉ କଲେଜ୍ ରେ?
ଉତ୍କଳ।
ଉତ୍କଳ।
ଆପଣ? ଆପଣ କଣ୍ କରୁଛନ୍ତି?
ମୋର ସରିଲାଣି ମୋର ଗ୍ରାଜୁଏସନ୍ ସରିକି ବିଏଡ୍ କମ୍ପ୍ଲିଟ୍ ହେଇ ସାରିଲାଣି ଆଉ।
ହୁଁ ଆଜ୍ଞା ଖାଇଥିଲେ କଣ?
ନାଇଁ ଏବେ ତ ଆସିଲୁ ବୁଲାବୁଲି କରିକି ଆଉ କଣ ରୋଷେଇ ଚାଲିଚି?
ରୋଷେଇ ଭାତ ଅଣ୍ଡା ତରକାରୀ।
ରାତିରେ ଭାତ ଖାଅ?
ନାଇଁ ଭାତ ଖାଏନି ଯେ ମୁଁ ଆଜି ଦିନରେ ଭାତ ଖାଇ ନଥିଲି। ତ ରାତିରେ ଭାତ ଖାଇଦେବି। ରାତିରେ ରୁଟି ଖାଏ ଆଜି ଦିନରେ ଭାତ ଖାଇ ନଥିଲି ତ।
ଆଚ୍ଛା କିଏ କିଏ ରହୁଛନ୍ତି ନା ହନେ ନା ଏକା।
ନାଇଁ ମୁଁ ହଷ୍ଟେଲ ରେ ଅଛି ବହୁତ ପିଲା ଅଛନ୍ତି।
ଅଛନ୍ତି ଆଚ୍ଛା ଆଚ୍ଛା। ଆଉ କଣ ସବୁ ଚାଲିଚି।
ଆଉ ସବୁ ଭଲ ଆପଣଙ୍କ ଗାଁ ରେ ରଜ ସେଲିବ୍ରେସନ କେମିତି କଣ ହଉଚି?
ୱାର୍କ ଫ୍ରମ୍ ହୋମ୍ କଥା କହୁଚନ୍ତି।
ହ୍ୟାଲୋ ଆପଣଙ୍କ ଗାଁରେ ରଜ ସେଲିବ୍ରେସନ୍ କେମିତି କଣ ଚାଲିଚି।
ସେମିତି ଆଉ ଅଳ୍ପ କିଛି ସେମିତି ଧୁମଧାମ ରେ ନୁହଁ ହେଲେ ଅଳ୍ପ କିଛି ଆଉ ଆଉ ଭୁବନେଶ୍ୱରରେ ତ ଏବେ ହଉଥିବ ରଜ ଫେଷ୍ଟିଭାଲ୍।
ହଁ ହଉଚି ରଜ ଉତ୍ସବ ହଉଚି।
ନା ଆଉ ଯାଇନ ନା ଛୁଟି ନାହିଁ।
ହଁ ଯାଇଥିଲି ନା ଫାଷ୍ଟ ରଜ ସେକେଣ୍ଡ ରଜ ଯାଇଥିଲି ଆଜି ଆଉ ଦେହଟା ଭଲ ଲାଗିଲାନି ତ ସେଥିପାଇଁ ଆଜି ଯାଇପାରିନି ଫାଷ୍ଟ ରଜ ସେକେଣ୍ଡ ରଜରେ ଯାଇଥିଲୁ ବୁଲି ବୁଲି ଆସି
ହଁ ଆଚ୍ଛା ଛୁଟି ଦେ ଛୁଟି ନାହିଁ ରଜ ରେ
ହଁ ରଜରେ ଛୁଟି ଥିଲା ଦୁଇ ଦିନ୍ ଛୁଟି ଥିଲା ଆଜି
ଆଜି ହୁଁ ଖୋଲା ଥିଲା। ମାନେ ତମର ୱାର୍କ କଣ ରହୁଚି ସେଠି
ଆମର ସଫ୍ଟୱେର ଉପରେ କାମ ରହୁଚି।
ସ ଗ୍ରାଜୁଏସନ୍ କଉ ଇୟର?
ଡେଫ ମୋର ଏଇଟା ଲାଷ୍ଟ ଇୟର।
ଉଁ ହୁଁ। କୋଉ ଅନର୍ସ?
ଆଉ ମୋର ଓଡ଼ିଆ ଅନର୍ସ।
ଆଚ୍ଛା।
ଭୟସ୍ ଡବଲ ସୁବୁଚି କି?
ନାଇ ନାଇ ଠିକ୍ ଠାକ୍ ସବୁଚି ତ। ଠିକ୍ ଶୁଭୁଚି ଭଏସ୍।
ଆଉ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି ଭଲ ଅଛନ୍ତି?
ଭଲ ସେମିତି ତମ ପ୍ରପର ଘର କୋଉଠି?
ଯାଜପୁର।
ଯାଜପୁର ର କୋଉଠି?
ହୁଁ ଯାଜପୁର ତ ସେମିତି ତ ପ୍ରପର ଲୋକେସନ୍ କହି କହିହେବନି ଯାଜପୁର କେବଳ ଜାଣିଥାନ୍ତୁ।
ନାଇ ଆମ ଘର ବି ତ ଯାଜପୁରନା ସେଥିପାଇଁ ପଚାରିଲି।
ଆଜ୍ଞା।
ହୁଁ।
ତ ରଜରେ ପୋଡ ପିଠା ଖାଇଚନ୍ତି?
ତମେ ତ ବାହାରେ ରହିଚ ଘରକୁ ଆସିନଥିବ ପିଠଣା ହେଇଥିବ। ହୁଁ ଏ ଆମେ ପିଠା ପଣା ତ ବନେଇ ପାରିବୁନି ମିଛ ଆମେ ଆମେ ତ ଘରକୁ ତ ଆସିସାରିଥିବ।
ଆଜ୍ଞା!
ମୁଁ କହିଲି ସେଇଥିପାଇଁ ତୁମେ କହିଲିପା ମୁଁ ମୁଁ କହିଲି ଘର କୁ
ଆଜ୍ଞା! ଆରେ ତମ ଭଏସ୍ ଡବଲ ଶୁଭୁଚି। ତମେ ସ୍ପିକର ଦେଇଚ କି?
ମୋର ତ ଫୁଲ୍ ନେଟୱର୍କ ଅଛି। ହ୍ୟାଲୋ! ଏବେ ଶୁଭିଲା।
ହଁ ଶୁଭୁଚି ଯେ ହଁ ଶୁଭୁ ଶୁଭୁଚି ଯେ କିନ୍ତୁ ଡବଲ୍- ଡବଲ୍ ଶୁଭୁଚି ମତେ ଲାଗୁଚି ଯେ ଆପଣ ସ୍ପିକର ଦେଇଛନ୍ତି ବୋଧେ।
ନାଇଁ- ନାଇଁ ଏଥିରେ ତ ସ୍ପିକର ଦବା ଅପସନ ସେମିତି କିଛି ନାହିଁ। ଏଠି ତ ଖାଲି କଲ୍ କଟିବା ପାଇଁ ଅପସନ୍ ଅଛି। ମୋର ସ୍ପିକର ପାଇଁ କିଛି ଅପସନ ଆସୁନାହିଁ।
ଆଜ୍ଞା!
ହ୍ୟାଲୋ! ସେମତି ଅ ଏମିତି ଦୋଳି ଫୋଳି ମତେ
ଭଲ ଲାଗେନି।
ଲାଗେନି। ନାଇଁ ମତେ ଟିକେ ଦୋଳି ଖେଳି ହେଲେ ଡର ଲାଗେ ତ ମୁଁ ସେଥିପାଇଁ ଖେଳିନି ଆଉ ଖାଲି ଯାଇକି ବୁଲିକି ଆସେ ଆଉ
ଆଜ୍ଞା!
ଆଉ ତମେ ଖେଳିଛ। ହଁ ଆମେ ଦୋଳି ଖେଳିକି ଆଇ ହ
ଆଉ ଏବେ କଣ କରୁଛନ୍ତି?
ହ୍ୟାଲୋ! ହ୍ୟାଲୋ! ଆପଣଙ୍କର ନେଟୱାର୍କ ନାହିଁ। ନା ମୋର ନେଟୱାର୍କ ନାହିଁ। ମୁଁ ସେଇଟା ହିଁ ବୁଝିପାରୁନି।
ଣ ମୋର ତ
ପୁରା ସବୁ ଭୟସ ଡବଲ ଶୁଭୁଛି।
ହ୍ୟାଲୋ! ଏବେ ସୁବିଲା।
ଆଜ୍ଞା! ଶୁଭୁଚି ଯେ କିନ୍ତୁ ଡବଲ- ଡବଲ ଶୁଭୁଛି। ସେଥିପାଇଁ କହୁଛେ
ଆଚ୍ଛା! କଣ କରିବି ବାହାରେ ତ ବି ତ ଆସିକି ବସୁଛି। ଏଇଟା ଆଉ କଣ କାଟିକି ତ କଲେ ହବନି ନା
ବର୍ଷା ହେଉଛି।
ହଁ ବର୍ଷା ଝିପି -ଝିପି ହଉଛି।
ଗରମ କେମିତି ହଉଛି। ସିଆଡେ ନାଇଁ ବର୍ଷା ନାହିଁ।
ନାଇଁ ଏପଟେ ସନ୍ଧ୍ୟା ସାତଟା ବେଳୁ ବର୍ଷା ଷ୍ଟାର୍ଟ ହେଇଗଲାଣି।
ହୁଁ- ହୁଁ ଗରମ କେମିତି ହଉଛି। ଏବେ ଟିକେ ଥଣ୍ଡା ଲାଗୁଥିବ।
ନାଇଁ -ନାଇଁ ଗରମ ତ ବହୁତ ଅଛି। ସେଇଟି ମୁଁ ଥିଭି ବହୁତ ଅଛି। ଆଉ ଭୁବେନେଶ୍ୱର କେମିତି ଗରମ।
ଭୁବନେଶ୍ଵରରେ ବି ବହୁତ। ଥାର୍ଟି ସେଭେନ୍ ଥାର୍ଟି ଏଇଟ୍ ଡିଗ୍ରୀ ପଳେଇ ଆସୁଛି।
ହୁଁ ଗରମ ତ ବହୁତ ବି ଅଛେ।
ବର୍ଷା ଟା ହେଲେ ସିନା ଥଣ୍ଡା ଲାଗିବ ବର୍ଷା ହଉନି ଉଠାଉଛି।
ମାନେ ବର୍ଷା ବର୍ଷା ହଉଛି ମାନେ ବହୁତ ଝିପ ଝିପ ପୁରା ପୁରି ଟିକେ ଟିକେ।
ହଁ ପରା ମାନେ ଜୋରସ ପକେଇଦେଲେ ଥଣ୍ଡା ଲାଗନ୍ତା ଆଉ ସେ ଯୋଉ ଅଳ୍ପ ଅଳ୍ପ ହଉଛି ମାଟି ଭିଜି ଯାଉଛି ସେ ଅଧିକ ଗରମ ହଉଛି।
ଆଚ୍ଛା ଆପରେ କଣ କରିବାର ପ୍ଲାନିଂ ଅଛି?
ଆପରେ ମୁଁ ଭାବିଛି ପିଜି କରିବି।
ପିଜି ପାଇଁ ପଢାପଢି।
ହଁ, ହଁ ଏବେ ତ ଟାଇମ ହଉନି ନା ମାନେ ଏଥିପାଇଁ ପ୍ଲସ୍ ଥ୍ରୀ ଏଥିପାଇଁ ପଢୁଛି ନା ପିଜି ପାଇଁ କିଛି ପଢାପଢି କରିନି ସରୁ ସରିଲେ ପ୍ଲାନ୍
ତମର ଏଇଟା କୋଉ ଏ ସେମିଷ୍ଟାର ଫିପ୍ଥ ସେମିଷ୍ଟର।
ହଁ ଫିଫ୍ଥ ସେମିଷ୍ଟାର୍।
ଆଛା।
ଆଉ ଆପଣଙ୍କ ରାତିରେ ଖାଇ -ଖାଇବା କଣ ହେଇଛି।
ଏଇ ପିଠା ଅଛି ଲାଷ୍ଟ ରଜ। ପିଠା ହବ, ରୁଟି ପିଠା। ଆମର ସକାଳ ଯୋଉ ହେଇଥିଲା ତ ଆମର ଏଦିନ ଏଣ୍ଡୁରି ପିଠା ତ ଆଜି ନର୍ମାଲ। ଚକଳି ପିଠା ଆଉ।
ରଜରେ କେମିତି ଏଣ୍ଡୁରି ପିଠା ତମର ବନେଇଛ ରଜରେ ତ ପୋଡ ପିଠା ବନାଯାଏ, ଅଷ୍ଟମୀରେ ଏଣ୍ଡୁରି ପିଠା ବନାଯାଏ।
ତ ଆମର ଏମିତି ଘରେ କହିଲେ କହି ହେଇଗଲା ଆଉ।
ହୁଁ ରଜରେ ପୋଡ ପିଠା ଟା ବନାଯାଏ।
ହଁ, ପୋଡପିଠା ହୁଏ ଯେ ହେଲେ ସମସ୍ତେ ପୋଡ ପିଠା କରିପାରିବେ ତା ନ କରି ପାରିବେ ଆଉ।
ହଁ।
ହୁଁ, ହୁଁ।
ଦେହ ଭଲ ଅଛି?
ହଁ ଭଲ ଅଛି ଚାଲିଛି ତ। ଆଚ୍ଛା। ଆଉ। ମୋର ଗୋଟେ କଲ୍ ଆସୁଛି କଣ କରିବା?
ଆଜ୍ଞା।
ମୁଁ କହିଲି ମୋର ଗୋଟେ କଲ୍ ଆସୁଥିଲା କଣ କରିବା?
ହୁଁ ଏଥିରେ ତ କଲ ଆସିଲେ ତ ରିସିଭ୍ କଲେ ଇଏ କଲ କଟିଯିବ ନା।
ହଁ, ହଁ ଫୋନ୍ କଟିଯିବ ତ।
ଆଜ୍ଞା।
ଆଚ୍ଛା ଏଟା ଗୋଟେନ୍ ଏଇଟା କେତେ ମିନିଟ ର ହଁ ହାଲୋ।
ଆଜ୍ଞା।
ନା ମୁଁ କହିଲି ଏବେ କାଟି ହବ କି ନା
ଆପଣଙ୍କର କଣ କାମ ଅଛି?
ନାଇଁ ନାଇଁ ଗୋଟେ କଲ୍ ତ ଆସୁଛି ତ ଟିକେ ଇମ୍ପୋଟାଣ୍ଟ ଥିଲା।
କଥା ହେଇକି ବହୁତ୍ ଭଲ ଲାଗିଲା ଆପଣ ଫ୍ରି ହେଇକି ମତେ କଲ୍ କରିବେ।
ହଁ ହଁ ଠିକ ଅଛି ହଁ ହଁ ଥ୍ୟାଙ୍କୟୁ।